ହ୍ୟୋଲୋ।
ହଁ କଣ କରୁଚନ୍ତି ଆପଣ।
ହ୍ୟାଲୋ।
ମୁଁ ଶୁଭୁଚି ଶୁଭୁଚି।
କଣ କରୁଚ।
ହଁ ଖାଇକି ଏବେ ଉଠିଲି।
ଅହୋ ବର୍ଷା
ହୁଁ ବର୍ଷା ବର୍ଷା ହେଇକି ଛାଡିଲାଣି।
ହୁଁ ହୁଁ। ଆଡେ ବି ସେଇଆ ବ ବର୍ଷା ହେଇକି ଛାଡ଼ିଲାଣି।
ଜବର ବର୍ଷା।
ହୁଁ ଜର ବେଶୀ ପା ଏତେ ହେଇନି କିନ୍ତୁ ବର୍ଷା ହେଇଚି ଆଉ
ଆମ ଏଡ଼େ ଜବର ହେଇଛି ପାଣି ଖାଲି ବୋହି ଯାଉଚି ରାସ୍ତାରେ।
ଘଡ଼ଘଡ଼ି ବି ହେଇଚି।
ଅ ଆମର ଇଆଡ଼େ ଜବର ବର୍ଷା ହେଇଚି ଖାଲି ରାସ୍ତାରେ ପାଣି ବହି ଯାଉଚି।
ହଁ।
ଖାଇ ସାରିଲଣି।
ହଁ ଖାଇବା ପିଇବା ସରିଲାଣି ଖାଇବାକୁ ତ ନାଗୁଚି ଆଜି ହେଇଥିଲା ଅରୁଆ ଭାତ ଡ଼ାଲମା ଆଉ ବିନ୍ ବିନ୍ ଇରା ସବୁ ଗୋଟେ ଭଜା ହେଇଥିଲା ଚଟଣି ହେଇଥିଲା। ଆଉ ସିମରେ ତରକାରୀ ହେଇଥିଲା।
ଆଛା ଆଚ୍ଛା ଆଚ୍ଛା।
ସିଆଡ଼େ କଣ ଏଇନା ଖରା ହେଲାଣି ବର୍ଷା ହେଇକି।
ହଁ ନାଇଁ ଖରା ହେଇନି କାଁଳିଆ ପାଗ କରୁଚି।
ଅହୋ।
ହଁ ଆମର ତ ଭାତ ଡାଲି ପୋଇ ତରକାରୀ ଆଉ।
ହ ଆଜି ଗୁରୁବାର କଣ ପୋଇ ତରକାରୀ।
ପୋଇ ତରକାରୀ କରାହେଇଥିଲା।
ଗୁରୁବାର ପା ଖାଆନ୍ତି ନି।
ଗୋରୁବାର ଯେ ଏ, ଏ, ଏ, ଏ, ଆମର ପୁଅ ପିଲାର
ହଁ ହଁ ଯାହା ଟିକେ ଧରିଥା ମୁଁ ଯାଉଚି କଣ
ପୁଅ ପିଲାର କଣ ଖାଇବେନି।
ଯାହା ହେଲେ ବି ହଁ ଭଲ ନୁହଁ।
ସିନା ଖାଇବେନି ଗୁରୁବାରେ। ନା ଆମର ତ କିଛି ଗୁରୁବାର ଶୁକ୍ରବାର କିଛି ନାହିଁ ନା।
ହଁ ହଁ।
ଆମର କିଛି ଏଥିରେ ନାହିଁ ବାର ଫାର। ହଁ ପୁରା ଚିକେନ କରିକି ଖାଇଥାନ୍ତୁଯେ ହେଲାନି।
ହୋଉ ଡ୍ୟୁଟି ଆଜି ନାହିଁ?
ଡ୍ୟୁଟି ରେ ଅଛି କୁଆଡେ ଯାଇନି ଆଉ। ରେ ଅଛି।
ଆଉ ସମସ୍ତେ?
ଆଉ ସମସ୍ତେ ଘରେ ଭଲ ଅଛନ୍ତି?
ହଁ ହଁ।
ଏଇତ ବାଜିଲା ଆମର କେତଟା? ଦିଟା ଚାଳିଶ ହେଲା ତିନିଟା ବେଳକୁ ଯୁ ପୁଣି ସାଇଡ ଆଡେ ଯିବୁ ଆଉ।
ହଁ ହଁ।
ବର୍ଷା ହେଇଯାଇଛି। କିଏ ଦେଖାହବ? ରାସ୍ତାରେ କୋଉଠି ପାଣି ଫାଣି ରହିଲା କି କଣ?
ହଁ ପା ଜୋରେ ବର୍ଷା ହେଇଛି ଇଆଡେ ଜୋରେ ମାରିଛି।
ହୁଁ, ଲାଇନ୍ ଅଛି?
ନାଇଁ ନାଇଁ ଲାଇନ କା ବର୍ଷା ତ ଉଠେଇଲା ଲାଇନ କାଟିବ ଆଉ।
ହଁ, ଲାଇନ ନାହିଁ ତାହେଲେ ନାଇକି।
ହଁ ହଲା।
ହଉ ଆଉ, ଆଉ ଘରେ ସମସ୍ତେ ଖାଇସାରିଲେଣି?
ହଁ ସମସ୍ତେ ଘରେ ଖାଇସାରିଲେଣି, ଆଉ ତମର କଣ ବାଡ଼ିରେ ଲଗେଇଛ ପନିପରିବା ନା ଏ ବର୍ଷ କିଛି ଲଗେଇନ?
ବାରିରେ ପନିପରିବା ଲାଗିଚି। ଶାଗ ହେଇଚି, ଶାଗ ହେଇଚି। ଆଠୁ ବାଇଗଣ ଲଗା ହେଇଛି।
ହଁ।
କାକୁଡି ଲଗା ହେଇଚି।
ହଁ।
ଆଉ ଆଉ ଇଏ ଯୋଉ ଏରାଆ କଣ କହନ୍ତି, ଉଁ ବିନ ବିନ। ବିନ୍ସି।
ଫଳୁଛି ସବୁ ନା, ତାର କେମିତି କଣ ଯତ୍ନ ନଉଛ ଗଛର?
ଗଛର ପାଣି ଫାଣି ଦିଆହଉଛି ଡେଲି।
ଯେମିତି ବି ବାହାରେ ବିକୁଛନ୍ତି ହାଇବ୍ରିଡ ଜିନିଷ ସାର ଫାର ପକଉଛନ୍ତି।
ନା, ଆମର ସା ଆମର ସାର ଫାର କିଛି ନାହିଁ, ଆମର ସାର ଫାର କିଛି ଦିଆହଉନି। ଆମର କେବଳ କଣ କରୁଛୁ କହିଲ ଯେତେବେଳେ ଗଛ ଟା ଲଗା ହଉଚି। ସେଇଥିରେ ଟିକେ ଦେଇ ଦଉଛୁ ଖତ। ସାର ଫାର ଅଳ୍ପ ଟିକେ। ସେଇ ଥରେ ଦିଆ ହଉଛି। ଆଉ ଅଳ୍ପ ଟିକେ ଦିଆ ହଉଚି ନା ଆଉ।ଯାହା। ଟିକେ ତ ସାର ଦିଆହବ ନା।
ଏବେ ତ ସବୁ ସାର ପକା ଖାଦ୍ୟ ହେଲାଣି। ଏଥର ସବୁ ସାର ପକା ଖାଦ୍ୟ ହେଲାଣି ନା।
ହଁ, ଯାହେଲେ ତ ସାର ଟିକେ ନଉ। ବିନା ଖତର କୌ ହୁଁ, ତମର ବାରିରେ କିଛି ଲଗେଇନ?
ହଁ, ଆମର ଶାଗ ଲାଗେ ନି, ଆମର ଭେଣ୍ଡି ଫଳୁଚି, ଆଉ ଜହ୍ନି ଗୋଟେ ଗୋଟେ ଫଳୁଚୀ। ସେ ବାଇଗଣ ଫଳୁ ଫଳୁଚି ଆଉ ଜଝୁଣଙ୍ଗ ଲାଗିଚି କିନ୍ତୁ ହେଇନି। ଭେଣ୍ଡି ଟା ଟିକେ ସପିଶେଟ୍ ଫଳୁଛି ଆଉ ସବୁ ଗଛ ଲଗେଇଚି କିନ୍ତୁ ଯେ ଟିକେ ଲାଗୁଛି ମୁଁ ମଝିରେ ମଝିରେ ପୁରା ଶକ୍ତିଶାଳି ହେଇଯାଉଚି।
ଆଛା ହ ଆ ଆମ ପାଇଁ ପଠେଇଦବ ତାହେଲେ।
ହଁ ହଉ ପଟେଇବା ଆଉ।
ଆଉ ଭେଣ୍ଡି ପୋଡା ଭଲ ଲାଗିବ ନା ଖାଇବାକୁ।
ଉଁ ଉଁ।
ଭେଣ୍ଡି ପୋଡା ଭଲ ଲାଗିବ ଖାଇବା ପାଇଁ?
ହୁଁ ଭେଣ୍ଡି ଟାକୁ ସାଙ୍ଗେ ସାଙ୍ଗେ ତୋଳିକି ଆଣିକି ତାକୁ ପୋଡିକି ଖାଇେ ରସୁଣ ଚକଟିକି ବହୁତ ଟେଷ୍ଟେ ଥାଏ।
ନ ନହେଲେ କଞ୍ଚା ଭେଣ୍ଡି କଞ୍ଚା ଭେଣ୍ଡି ଖାଇବ।
ନା କଞ୍ଚା ଭେଣ୍ଡି ଗରା କିଏ ଖାଏ। ନାଇଁ ନାଇଁ ଟମାଟୋ ଆମର ଲାଗୁନି।
ଆଉ ଆମର ଲାଗିଛି ଟମାଟୋ।
ଟମାଟର ଫଳିଲାଣି। ଆମର କାଇଁ କେବେ ଫୁଦକୋବି ଆଉ ବନ୍ଧାକୋବି ଲାଗେଇନୁ। ଲଗେଇ ଆଉ ସେଇ ଯୋଉ କାଙ୍କଡ କେବେ ଲଗେଇନୁ। ଆଉ କୁନ୍ଦୁରି କେବେ ଲଗେଇନୁ ଆଉ ଫୁଲକୋବି ଭଣ୍ଡା କୋବି କେବେ ଲଗେଇନୁ। କିନ୍ତୁ ବାଇଗଣ ଟା ବାରମାସି ଆମର ଲାଗେ। ଝୁଡୁଙ୍ଗ ଲାଗେ ବିମ୍ ଲାଗେ ଆଉ ଟମାଟୋ ଲାଗେ ଗୋଟେ ଦିଟା କିନ୍ତୁ ଏତେ ହୁଏନି ଯେ ଲଗାନ୍ତୁନି ଶାଗ ଟା ବି ଆମର ଲାଗେ। ଏବର୍ଷ ଶାଗ ଲାଗିନି ବି ଲାଗିଯିବ । ହେଲେ ଆମ ମା ସବୁଟା ତାଙ୍କ ହାତରେ ବଢିଆ ଫଳ ଫଳେ। ଲଗେଇଲେ ଗଛରେ ସେ ସବୁ ଲଗାଇଲ କି ଯତ୍ନ ନିଅନ୍ତି ପାଣି ଦ ଟାଇମ ଦିଅନ୍ତି। ଆଉ ସାର ତ ଦେବେନି ଖତ ଯୋଉ ଇଏ ଖତ
ହ ଓହୋ କୁକୁଡ଼ା ଖତ ଦିଅ।
କୁକୁଡା ଆମର ନାହିଁ। ଗୋବର ଗୋବର ଯୋଉ
ଗାଈ ଅଛନ୍ତି ନା।
ହଁ ଗାଈ ଗୋଟେ ଅଛନ୍ତି।
ଗାଈ ଗୋଟେ ଗାଈ ବାଛୁରୀ।
ହଁ ଗୋଟେ ଏବେ କରିଚି।
ଆଚ୍ଛା।
ନିଜ ପାଇଁ ନିଜେ ଖାଇଲେ ଯୋଉ ଇଏ କରେ ଆଉ
ଆଉ ଆଉ କ୍ଷୀରରେ କେବେ ଦହି କରିକି ଖାଇନାହାନ୍ତି? ଗାଈ ଗାଈ ତ ଅଛି କ୍ଷୀ ମାନେ ଗାଈ ତ ଅଛି ମାନେ ନିହାତି କ୍ଷୀର ଦଉଥିବ?
ହୁଁ କ୍ଷୀର ଦିଏ କ୍ଷୀର ଦେଲେ ଆମର ଦହି ବସେ।
ଦହିଟା କେମିତି କଣ ବସା ହୁଏ?
ମୁଁ ତ ଜାଣିନି ଆମ ଅପା ବସନ୍ତି କଣ କ୍ଷୀରକୁ ଟିକେ ନଖ ମାନେ ଫୁଟିକି ଥିବ ତ ତାକୁ ଫୁଟେଇକି ରଖିକି ଥଣ୍ଡା ହେଇଥିବ ତା ତାକୁ ଟିକେ ଜଷ୍ଟ ନଖ ଉସ ଙ୍କରେ ମହି ଥିବ ଯଦି ଦହି ର ଟିକେ ମହି ରଖିଥିବେ ସେଇଥିରୁ ପକେଇ ଦେଇକି ତାକୁ କୁ ରାତିରେ ପକେଇଥିଲେ ସକାଳକୁୁ ଦହି ହେଇଯାଇଥାଏ।
ଏନୁ ଜଣକର ନାହିଁ ମହି ସି ପୁଣି କଣ କରିବୁ?
ଆଉ ତ ଏମିତି ଜାନେ ଖଟା ଜିନିଷ ଟିକେ ପହିଲ ମଇଟା ହୁଏ ମହି ସେଇ ଯୋଉ ସେଥିପାଇଁ ଦହିବସିଲେ ମହି ଟିକେ ରଖନ୍ତି ବୋଲି ଜାଣିଛି। ଅଣକ କାହାର ଥିବ ଯଦିକା ଆଣନ୍ତି ନହେଲେ ଆମ୍ବୁଲ ପକେଇଲୋ ବେଶୀ ଛିଡିଯିବ ବେଶୀ ଆଉ ମାନେ ଦହୀ
ନହଲେ ନହଲେ ଲେ
ଭିନ୍ନାଗାର ଭିନା ଭିନ୍ନାଗାର ଜାଣିଛ ପକେଇ ଦେଲେ ଦହି ହେଇଯାଏ।
ଭିନ୍ନାଗାର ହଁ।
ସେଟା କାନା ଟିକେ କଟାଳିଆ ଜିନିଷ ନା।
ଆଚ୍ଛା।
ହଉ। ତାହେଲେ ଖିଆ ପିଆ ବାସନ ଭାସନ ମଜା ମଜି ସଇଲାଣି।
ନାଇ ବାସ ମଜା ହେଇନି ଏଇନା ବର୍ଷା ତ ହେଇଛି ପୁଅ ଟା ଉଠିଲା ତାକୁ ଖୋଇବି।
ହୁଁ। ତାପର ପୁଣି ସନ୍ଧ୍ୟା ବେଳକୁ ପୁଣି ରୋଷେଇ ବାସ ହେଲେ କଣ ଖିଆ ହବ ଜଳଖିଆ ପତ୍ର ଆଉ। ନା ନାଇଁ ସନ୍ଧ୍ୟା ବେଳକୁ ଜଳଖିଆ ପତ୍ର ଖିଆ ହଉନି?
ନାଇଁ ସନ୍ଧ୍ୟାବେଳୁ ଆମର ଜଳଖିଆ ପତ୍ର ସକାଳେ ସନ୍ଧ୍ୟାରେ ଦି ଟାଇମ ଯାହା ହଉ ସେଏ ହବ।
ଆଛା ସକାଳ ସନ୍ଧ୍ୟାରେ ଜଳଖିଆ ଖିଆ ହଉଛି ନା। ଏତିକି ରୁଟି ନା ଭାତ।
ଭାତ ରୁଟି ଦିଟା ଯିଏ ଯାହା ଖାଇ ପାରିଲା ଗରମ ଥୁଆ ହେଇଛି ଗରମ ହେଇଯିଏ ଖାଇ ଶଜ ପଖାଳ ଖାଇପାରିବ। ମୋର ଆଜି ଗୁରୁବାର ମଝିରୁ ଖାଇକି ବାର ନେଇକି ଆଉ ଯୋଉ ବାର ମୁଁ ଖାଉ ନାହିଁ ଭାତ ରାତିରେ ରୁଟି ଖାଇବି ଆଉ ଖାଉଛି ଭାତ ଖାଏ ସଜ ପଖାଳ ହଉ ଗରମ ହଉ ଯେତେବେଳେ ମନ ଯାହା ହଉ ଖାଏ ଦିନେ ଦିନେ ରୁଟି ବି ଖାଇଦିଏ।
ହ ଆ ଗାଁ କୁ ଯାଇନାହାନ୍ତି
ନାଇଁ ଯାଇନି ଯିବାର ଥିଲା ଘଟଗା ତାରିଣୀ ଯିବି ଯଦି ଯାଉ ହେଇ ଭିତରେ ଯିବି ତାହେଲେ ଯିବି ନହେଲେ ଏଇନା ଯିବିନି ବର୍ଷା ଟିକେ ବେଶୀ ହେଲେ ଥିଲା ଏଇ ଜୁଲାଇ ଅଗଷ୍ଟ ଆଠକୁ ଯିବି ଆଉ।
ଘରୁ କଣ ବାପା ଆସିବେ ଯିବୁ ନା ନାଇଁ ଭାଇ ନେଇକି ଛାଡି ଦେଇକି ଆସିବେ।
ହୁଁ ଦେଖିବା ବାପ ବାପା ମାମି ତ ବାହାରିଛନ୍ତି ଆସିବେ ବୋଲି ସୋମବାର ଦିନ ଟିକେ। ଆସିକି ବୋଲୁ ବୋଲା କି ଗଲେ ଡାକି କି ଗଲେ ଆଉ ଭାଇ ନେଇକି ଛାଡିକି ଆସିବେ ଆଉ।
ଓହୋ ହୋ ହଉ ।
ବାଇକ ରେ ଯିବ ଭାରେ ଆଉ।
ନା ବାଇକ ରେ ତକେ ଯାଇନି ଆଜି ଯାଏ ଛୋଟ ଛୁଆ ଟା ନା ତାକୁ କେବେ ନେଇକି କଉଠି ମାର୍କେଟ ଗ ଗଲାବେଲ କାର ରେ ନେଇକି ଛାଡି ଦେବ ବେ ଆଉ।
ହ ହଁ ହଉ ତା ଆଉ କାର ଭାଇ ଚଲେଇ ଜାଣିଛନ୍ତି ନା?
ହଁ ସେ ଚଲାନ୍ତି ସବୁଦିନେ ଚଲେଇକି ଯାଉଚନ୍ତି।
ହୁଁ। ଆଉ ବଡ ଭାଇ ସେ ଜାଣିନାହାନ୍ତି।
ନାଇଁ ସେ ଜାଣିନାହାନ୍ତି ତ ମାନେ ଆଜି କ୍ରିକେଟ ଚାଲିଛି ତ ଏଇ ପାଖରେ ସବୁଏ ଯାଇଚନ୍ତି କ୍ରିକେଟ ଖେଳିବାକୁ।
କ୍ରିକେଟ ଖେଳିବାକୁ ଯାଇଥିଲ ନା ଭାଇଙ୍କର ବି କ୍ରିକେଟ ଖେଳ ଟା ଭାରି ପ୍ରିୟ ବୋଧେ।
ହଁ ସେ କ୍ରିକେଟ ଦିନ ଯ ଯୋଉଠି ହଉଥିବ ତାଠିକି ସେ ଯିବେ ଖେଳନ୍ତୁ ନା ଖେଳନ୍ତୁ ଠି ଯାଇକି ସେ ଦେଖିକି ଆସନ୍ତି
ଆଛା ତମକୁ କ୍ରିକେଟ ଖେଳ ଭଲ ଲାଗେ ନା ନାଇଁ?
ହଉ ହଉ ରଖୁଛି ଆ ଯାଉଛି କାମ କରିବି।
ହଉ।